ହ୍ୟାଲୋ କଣ କରୁଚୁ?
ମୁଁ ଶୋଇକି ଉଠିଲି।
ଏତେ ଲେଟ୍ ଯାଇଏଁ ଖାଲି ରାତିରେ ବୋଧେ ଲେଟ ରେ ଶୋଇଥିଲୁ ନା।
ହଁ କାଲି ଟିକେ ଗୋଟେ କାମଥିଲା ତ ଡେରିରେ ଘରକୁ ଆଇଲି।
କଣ କାମ ଥିଲା।
ଏଇ ଯାଇଥିଲି ବାହାରକୁ।
ଓୋ ତୁ ସବୁବେଳେ ଶୋ କେତେବେଳେ ମାନେ ଏମତି କେତେ ଟାଇମ୍ କରୁ।
ଏବେ ସେଇ ବାରଟା ସାଢ଼େ ଘାରଟା ବେଳକୁ ଶୋଇପଡ଼ୁଥିଲି।
ଆରେ ଚିକୁ କୁ କହ ଚିକେନ୍ କରୁଥି ହଁ ମୁଁ କଥା ହଉଛି ହ୍ୟାଲୋ।
ହ୍ୟାଲୋ।
ଏ ଯୋଉ ତୁ ଜଲଦି ତୁ ଆଗରୁ ଆମେ ଆଗରୁ ତ ଆମେ ବି ଯାହା କରୁଥିଲେ ଦିଟା ତିନିଟା ରାତି ପର୍ଯ୍ୟନ୍ତ ଯୋଉ ଫୋନ ଦେଖୁଥିଲେ ଲୁଡୁ ଖେଳୁ ଥିଲେ।
ସେଇ
ଅ ଆଗରୁ ଭଲ ମଜା ହଉଥିଲା କିନ୍ତୁ ଲୁଡୁ ଖେଳୁଥିଲେ ଯୋଉ ନୁହଁ।
ହଁ ଆଗରୁ ମଜା ମଜାକୁ ବନ୍ଦ କରିଦେଲେ ଆଉ।
ସବା ମଜା ତ ବନ୍ଦ ହେଇଗଲା ନ ଚାହିଁକି ବି ହଉଛି ଆମେ ଲାଷ୍ଟ କୁ କଣ ଇଏ କଲେ ଆଉ ହଁ ହଲୋ। ଆଉ ଖାଇସାରିଲୁଣି?
ହଁ ବ୍ରସ୍ କରିନି।
କାଲି ଯୋଉ ମୁଁ ଖାଇସାରିଲିଣି ମୁଁ ଆଛି ସକାଳୁ ମାନେ ମାନେ ଏରେ ମୁଁ ଭାବିଛି ସବୁଦିନ ବ୍ରେକ୍ଫାଷ୍ଟ ଟା ପଖାଳ କରିବି। ଦେଖିଆ କାଳେ ୱଟ ଗେନ୍ ହେଇଯିବ। ବେଳେ ମୁଁ ଏବେ ସବୁଦିନ ସଖାଳୁ ଆସୁଛି ହଉଛି ସକାଳୁ ମାନେ ପଖାଳ ଖାଇଦଉଛି ଆଜି କଣ କହିଲୁ କାଲି କିନ୍ତୁ ମୁଁ କାଲି କଣ କାଲି ମୁଁ ସାଢେ ଏଗାର ଟାରେ ଖାଇଲେ କାଲି କି କାନ୍ଦି କୁନ୍ଦିକି ଏ ବାପା ଲୋ କାନ୍ଦି କୁନ୍ଦିକି ଏମିତି ମୋ ମୁଣ୍ଡ ବିନ୍ଧିଲା ତୁ କହନା ମୁଁ କହିନି ମୋର କାନ୍ଦିଲେ ଏକ୍ସେସ ମୁଣ୍ଡ ବିନ୍ଧେ। ମୁଁ କାଲି କାନ୍ଦି କାନ୍ଦିକି ସାଢେ ଏଗାରଟା ବେଳେ ଖାଇଲି ମାମା କରିଥିଲା ଭାତ, ଡାଲମା, ପୋଟଳ ତରକାରୀ। ସିଏ ବି ମାନେ ଖାଇଲି ଯେ ମୁଣ୍ଡ ବିନ୍ଧୁଥିଲା ବୋଲି ବାନ୍ତି ବାନ୍ତି ଲାଗିଲା। ଅଦା ଖାଇକି ସବୁ ଫୋପାଡିଲି ଆଉ କିଛି ଖାଇନଥିଲି କିନ୍ତୁ ଆଜି ଖାଇଛି ଆଜି ସମସ୍ତେ ମାନେ ଘରଟା ସାରା ସମସ୍ତେ ମିଶିକି ଭଉଣୀ ମାନେ ମା ମୋ ବଡ ଭଉଣୀ ପଳେଇଥିଲା ସିଏ ନଥିଲା ଆଉ ଆମେ ତିନି ଭଉଣୀ ମୋ ଦାଦା ଭାଇ ହେରିକା ମିଶିକି ପଖାଳ ଭାତ, ପାଗ, ବରା, ଚପ, ସିଙ୍ଗଡା ସବୁ ଥିଲା ତା ଭିତରେ ମିଶି ମିଶିକି ଖାଇଦେଲୁ ଆଉ।
ହୁଁ।
ହଁ ହଁ ଆମର ତ ମାନେ ଯୋଉ ପଖାଳ ମାନେ ଏତେ ପଖାଳ ବାଗ ଲାଗୁନି ଓ ଆଉ ଯୋଉ ହଁ ଯୋଉ କଣ ଗୋଟେ କହୁଥିଲି ତାହେଲେ କାଲି ଆଉ ମାନେ ଆରେ ତୁ ମାନିବି ସହିତ କଥା ହେବି ବୋଲି କି ଆଉ କଥାହେଲିି।
ମୋର ରିଚାର୍ଜ ହେଇଗଲା।
ଆଚ୍ଛା।
ରିଚାର୍ଜ ହେଇଗଲା ମାନେ
କଥା ହେଇଚି ମୁଁ ଫିଉଚର୍ରେ ପରେ କେବେ ଗୋଟେ କହିବେ କଥା ଟା ମୋ ମାମାକୁ ସବୁ ମୋ ମାମାକୁ ସବୁ କଥା କହୁଥିଲି ତ ମାମା ମତେ କହିଲା କଣ କରିବ। ମାନେ ମାମା ଗୋଟେ କଥାଟା କହିଲା ମୁଁ ପରେ କହିବି ସନ୍ଧ୍ୟାବେଳେ କଲ୍ କରେ ଆଉ।
ହଁ।
ଏବେ ଟିକେ ବ୍ୟସ୍ତ ସ୍ତ ଅଛି ତ କହିପାରିବିନି ପରେ କହିବି।
ହଁ ମୁଁ ତ ମାନେ ସକା ମୁଁ ତ କାଲିଠୁ କେତେ ବ୍ୟସ୍ତ ତୁ ଜାଣିଛୁ ମୋ ଭଉଣୀ ମାନେ କଣ କହିଲୁ ମାନେ ହଉଛି ମୋ ଭଉଣୀ ମୁଁ କହେନା ତାର ଯୋଉ ପିରିୟଡସ ବହୁତ ସାରା ତାଙ୍କର ରୁଲସ ରେଗୁଲେସନ ତାଙ୍କ ଶାଶୂଘରେ।
ହଁ।
ତ କଣ କହିଲୁ ସିଏ ହଉ ଚି ମାନେ ମୁଁ ସେ ଏବେ ପଳେଇବାର ତାର ଆଜି ପଳେଇବାର ଥିଲା ସକାଳେ ପଳେଇବାର ଥିଲା ଫେରେ ରାତିକୁ ଇଏ କଲୁ ହେଲା ରା ତି କୁ ଗଲୁ ମାନେ ଆକଚୁଆଲି ମୋ ଭଉଣୀର ଗୋଟେ ପ୍ରାଇଭେଟରେ ଦେଖା ହଉଥିଲା ତାର ଆକଚୁଆଲି ବହୁତ ସାରା ମାନେ ଗମେଣ୍ଟ କଲେଜର ଖାଲି
କଣ ପକାହେଇଛି?
ସେଥିରେ ମାନେ କଲେଜ ପ୍ଲସ ଟୁ ଆଡମିସନ୍ ପାଇଁ ସେଇଟା ପକାହେଇଛି ତାପରେ ହଉଛି କଣ କହିଲୁ ହଉଛି ପ୍ରାଇଭେଟ୍ ରେ ମାନେ ତାର ଆଉ ଗୋଟେ ଡିପ୍ଲୋମା କରି ଯଦି ଡିପ୍ଲୋମା କରିବ ସେଥି ସେଥିପାଇଁ ଓଡଗାଁ ରେ କିନ୍ତୁ ଗୋଟେ ଚିହ୍ନା ଅଛନ୍ତି ଆମର ହେଲା। ତ ଆମ ଗାଁ ବାଟ ସାଇଟି ମାନେ ମୋ ମାମୁଁ ଘର ପଟ ମାନେ ମୋ ମାମୁଁ ମାନେ ମୋର ବଡ ଭଉଣୀର ମାମୁଁ ଘର ଓଡଗାଁ ହେଲା ସୁନୀଲ ଘର ଗାଁ ଯୋଉ ହଁ ସେ ସେଇ କିଛି ଦିନି ରହିବ। ଷ୍ଟେଲରେ ରହିବ ତ ସେଇଟା ଗୋଟେ ବୁଝା ହେଇଚି ଆଉ ଗୋଟେ ହୋଉଚି ପ୍ରାଇଭେଟ ରେ ଗୋଟେ ପ୍ଲସ ଟୁ ବି ବୁଝା ହେଇଚି ଦିଟା ତିନିଟା। ମେନ୍ କଥା ସିଏ ଯଦି ପଢିବ ଆର୍ଷ ପଢ ଆର୍ଷରେ ଦେଖିଆ କଣ ପ୍ରାଇଭେଟ ପଢିବ କି କଣ କରିବ। କିନ୍ତୁ ପ୍ରାଇଭେଟ୍ ରେ ବି ଗୋଟେ ବୁଝା ହେଇଚି।
ଦେଖିିଆ ମାନେ ତାକୁ କୁହାଯାଇଚି ଯାହା କରିବ ନହେଲେ ପ୍ରାଇଭେଟ୍ ରେ ହିଁ ପଡିବ ଆଉ ମୋର ସେ ଯୋଉ ମାନେ କଣ ତ ହେଟା ଯୋଉ ଦାଦାଙ୍କ
କୋଉ ଦାଦାଙ୍କ ପୁଅ?
ସଭା ସାନ ଜଣେ ମାନେ ମୋ ଦିଟା ଏକା ସାଙ୍ଗେ ଦେଇଥିଲା ନା ଭାଇ ଭଉଣୀ ଯୋଉ ଟେନ୍ଥ। ତ ସିଏ ଗୋଟେ କଣ ଆଇଟିଆଇ ଆଡମିସନ୍ କରିଦେଇଚି ନା କଣ ଗୋଟେ ପ୍ରାଇଭେଟରେ। ହୁ ଆଜି ମୋ ଭଉଣୀ ମାନେ ମୋ ମୁଁ ବା କହେ ନା ମୋ ଭଉଣୀ ଆମ ଘରର ପୁଅ ସହିତ ସମାନ ମାନେ ଏଇ ଯୋଉ ଭଉଣୀ ଟା ହେଲା ସିଏ ନଥିଲେ କିଛି କାମ ହୁଏନି କିଛି କାମ ହୁଏନି ପା ସତରେ କୋହୁଚି। ଲିଟରାଲି ସେ ଶାଶୁ ଘରୁ ଆସିଲା ଫର୍ମ ପକେଇଲା ସିଏ ଗଲା ବୁଝିବାକୁ ମାନେ କଲେଜ ପ୍ରାଇଭେଟ ଯୋଉ ଏବେ ଯାଇଥିଲା ଆସିଲା ମାନେ ବୁଝିବାକୁ ସେ ତ ସବୁ ତାର ମାନେ ହୋଉଚି। ମାନେ ସିଏ ହିଁ ଆମର ସବୁ କର ବୁଝା ବୁଝି କରେ ସେ ସବୁ ତ ସିଏ ଯାଇଥିଲା ତାର ସନ୍ଧ୍ୟା ବେଳେ ଆଜି ଯିବାର ଅଛି ମାନେ ବିଶ୍ଵାସ କର ତାର ମାନେ କଣ କହିଲୁ ମୁଁ ହିଁ ଗୋଟେ ମଣିଷ ବୋଧେ ବୋଧେ ମାନେ ମୋର ଜଲଦି ମାନେ ଠିକ ଟାଇମ ରେ ହେଇଯାଏ ନୋହେଲେ ତାର ବି ହେମିତି ଲେଟ ହୁଏ ତାର ଡେଟ ଥାର୍ଟି ରେ ହେଲା। ଅ ଅଲରେଡି ତ ଆସିକି ତିନି ହେଲାଣି ତାର ଯଦି ହେଇଯିବ ତାହେଲେ ସେ ରହିଯିବ ମାନେ ମାନେ ସେ ଏକାବେଳେ କି ଚାରି ଦିନ ପରେ ଯିବ ନହେଲେ ପଳେଇବ ତ ମୋ ଭଉଣୀ କୋହୁଚି ଯେ ମାନେ ହେଇଯା ହେଲେ ହେଇଗଲେ। ପୁଣି ଚାରି ଦିନ ରହିବ ମୁଁ ତାକୁ ଯୋଉ ତତେ ଯେମିତି ସବୁ ଇଏ ଗୋଟା ଦିଏ କାଲି ସକାଳୁ ଗରମ ପାଣି ମାନେ କାଲି ରାତିରେ ତାକୁ ଗରମ ପାଣିରେଆ ଜୁଆଣି ଜୁଆଣି କୁ ଗରମ ପାଣି ମାନେ ଆଜୋଇନ କୁ ଗରମ ପାଣି ସେ ଗୋଟେ କଣ ଫୁଟେଇକି କହିଥିଲା ପିଇବାକୁ ସେଇଟା ପିଇଚି ଆଜି ସକା ହେଇଯାଉଛିଚି ଆଉ ଗୋଟେ ଦିଟା କରିବି ତାକୁ ହଳଦୀ ପାଣି ଯୋଉ ତତେ ଯୋଉଟା କହିଥିଲି ସେଇଟା ବି ଯୋଉ ତାକୁ କହିବି ବୋପାଲ ମୁଁ ବସକି ନା ବସିଚି ମୋ ଭଉଣୀକୁ କହିଲି ଘାଣ୍ଟିିବାକୁ ସେ ଘାଣ୍ଟି ନଥିବ ଯିବ ଏକାବୋଳେକେ ଚିକେନ ଚିକ୍ କଣ?
ମୋ ମାମୁଁ କଣ କଲ କରୁଚନ୍ତି।
ଆଣ୍ଟି। ଓହୋ ହୋଉଚି କଣ ତ ଗୋଟେ କହୁଥିଲି ଆଉ ତ ଟିକେ ଟାଇମ ଆଉ ହୋଉଚି କଣ ରିଶି କୁ କହ ନହେଲେ କଥା ହେଇଯିବା।
ହଁ ତାପରେ ବ। ପା ଆସିଲେ।
ରିଷି ଅଛିଟି? ତୋର ଭଏସ ଟିକେ ଟିକେ ବ୍ରେକ୍ ହେଲାଣି।
ମୁଠି ନି ବୋଲା
ଏ ଯୋଉ ରଜ ପାଇଁ ହେଇଥିଲାନି କଣ ଏବେ ମୁଁ ଏଣ୍ଡ୍ରୋଲା ରେ ବାଏ ଟୁ ଗେଟ୍ ୱାନ ନା ବାଏ ଟୁ ଟୁ ଗେଟ୍ ଟୁ ଫ୍ରି ଅଛି ୱାନ ଟା ୱର୍ଲ୍ଡରେ ବି ଥ୍ରି ତିନିଶହ ତିଂସହ ୱାଲା ଅଛି ବି ୟେଲ ନା କଣ ହ୍ୟାଲୋ।
ହଁ।
ଏଥରକ ରଜ ପାଇଁ ପ୍ଲାନିଂ କଣ ମୁଁ ଭାବିଛି ରଜରେ ଗାଁ କୁ ଯିବି ଗାଁ ରେ ଭାବୁଛି ଦେଖିବା କଣ ହଉଛି ଆଉ
ପରେରେ ମୋ ମାଆ ବି ଗାଁକୁ ପଳେଇଛି ସେ ରେଟି ବେଟି କରିକି ସଫାସଫି କରିଦେଇଥୁ ଆମେ ବି ଯଦି ହେବ ଗାଁକୁ ପଳେଇବୁ।
ହୁଁ ହଁ ମାନେ ଆଗୁ ତ ମୁଁ କେତେ ବର୍ଷ ହେଲାଣି ଯାଇନଥିଲି ମଝିରେ ଯୋଉ ଆର ବର୍ଷ ନା ଏ ବର୍ଷ ଆର ବର୍ଷ ସେଇ ଫାଷ୍ଟ ରୁ ହିଁ ଯାଇଥିଲି ଯୋଉ ଡିସେମ୍ବର ରେ ବାହାରୁ ବାହାରୁ ଯୋଉ ଆସିଥିଲି ମତେ ହସ ହଁ।
ମୁଁ ବି ୟା ଭିତରେ ଥରେ ଯାଇଥିଲି ଭିତରକୁ ଯାଇଥିଲି ଗୋଟେ ଦିନ ରହିଥିଲି ଯୋଉ ଦୁଇ ବର୍ଷ ହେଇଗଲାଣି ନହେଲେ ଆଉ ନାହିଁ। ସେଇଟା ବି ଦି ବର୍ଷ ହେଲାଣି।
ହଁ ଆଉ ମୋର ହଉଛି ମୋର ଗୋଟେ ଭଉଣୀ କୁ କହିଲି ତୁ ଟିକେ ଚିକେନ ଟା ଦେଖୁଥା ମାନେ ମୁଁ କନେ କଣ ମୁଁ ଆଜି ପୁରା କରିଛି ପ୍ରପର ପୁରା ଚିକେନ ଟା ମୁ କରିଛି ସେମାନେ ଯାଇଥିଲେ କଲେଜ ବୁଝିବାକୁ ମୁଁ ହିଁ କରିଥିଲି। ସେ ଗୋଟେ କହିଲି ଚିକେନ ଟା ଖାଲି ଟିକେ ଘାଣ୍ଟି ଦବୁ ଭଲରେ ସେ ସେତିକି ବି ତା ଦ୍ୱାର ଥର ହେଲାନି ଯେ କଣ କଲା ଯେ ଯୋଉ ପାଣି ଟିକେ ମିଶେଇ ଦେଇଚି ଯେମିତି ଲାଗିବନି ବୋଲି କହିିକି ସିମ କରିଦେଇକି ପଳେଇ ଆସିଛି ଓହୋ। ଦେଖିବା ଚିକେନ ଟା କେମିତି ହବ।
ଷେଇରେ ଗୋଟେ ଜିନିଷ କରିପାରେ ପନିର୍। କାଲି ଦିନ ଭରି ମୁଁ ପନିର କରିଛି ଦିନରେ ପନିର୍ ତରକାରୀ ଆଉ ରାତିରେ ଚିଲି ପନିର ଟା କଣ ଲାଗ ଗୁଥିଲା ପୁରା ମସ୍ତ ଲାଗୁ
ସିଏ ତ ଦେଖା ଯାଉ ଥିଲା ପୁରା କଷ ଦେଖାଯାଉଥିଲା ଆଉ କଣ କହିବି।
ମାନେ ମୋ ମାଇଣ୍ଡରେ ସେମତି ଥିଲା କି ଟିକେ ବେଶୀ ଗ୍ରେଭି ଗ୍ରେ ମାନେ ଗ୍ରେଭି ନାହିଁ ପୁରା ଡ୍ରାଏ ପୁର ଡ୍ରାଏ ରେ ସସିି ହେଇକି କି ଏଥିରେ ପୁଣି ଚ ହନି ବି ପଡିଥିଲା। ମାନେ ଚିଲି ହନି ମାନେ ହନି ଚିଲି। ପନିର।
ହୁଁ ହୁଁ ହୁଁ। ମାନେ ମ ମତେ ପନି ଆଚୁଲି ସବ୍ ସତ କହୁଚି ମତେ ପନିର ଭଲ ନୁହଁ ବଟ୍ ପନିର ର ଗ୍ରେଭି ଟା ବହୁତ ଟେ ମାନେ ମତେ ମତେ ବଢିଆ ଲାଗେ ପନିର ଗ୍ରେଭି ଟା।
ସଖାଳେ ଯଉଟା କରିଥିଲି ପୁରା ଗ୍ରେଭି ବାଲା
ମାନେ ପନିରର ପୁଣି ପନିର ଯୋଉ ଭଳିଆ ଗ୍ରେଭି ମୋ ମାନେ ସେଇଭଳିଆ ଏମିତି ଗ୍ରେଭି ମୁଁ ଖାଇନି ଅଲଗା କୁ ତରକାରୀରେ।
ହଁ ସେଇଟା ମସ୍ତ ଲାଗେ ଅ ତାପରେ ଏବେ ମୁଁ ଧୀରେ ଧୀରେ। ଗାଡ଼ି କାଲି ବାବା ଅସି ସନ୍ଧ୍ୟା ନଅଟା ବେଳକୁ ଆସିଲେ ମାନେ ଇଏ ଦୋକାନରେ ଆଉ ଗୋଟେ ଗାଡି ଥିଲା ଘରେ ଗୋଟେ ଥିଲା ବାବା କାହିଲେ କାର ନେଇଥିଲେ ନା କଣ ଗୋଟେ ଗାଡି ଦୋକାନରେ ରହିଯାଇଥିଲେ। ମୁଁ ପୁଣି ଗଲି ବାବାଙ୍କୁ ବସେଇକି କି ନେଇକି ଦୋକାନ ଗଲି। ଦୋକାନ ଗାଡି ନେଇକି ମାନେ ବାବାଙ୍କୁ ବସେଇକି ନେବି ପୁଣି ଦୋକାନଠୁ ବାବା ଗାଡ଼ି ଚେଞ୍ଜ କଲେ ମାନେ ବାବା ଆରଗାଡ଼ିରେ ଆଇଲେ ମୁଁ ଏଗାଡ଼ିରେ ଆଇଲି। ଏବେ ଧୀରେ ଧୀରେ ମାନେ ଗାଡି ତଳୁ ପୁରା ଉପରକୁ ଉଠଉ
ହଉ ହଉ ଶୁଣୁ ମୁଁ ଟିକେ ଟିକେ ରୋଷେଇ ଟା କରିକି ତା ପରେ ତତେ କଲ୍ କରୁ ଛି ହେଲା।
ହଉ ହଉ।